ତୁମେ। ହ୍ୟାଲୋ।
ହ୍ୟାଲୋ।
କଣ କରୁଛନ୍ତି।
ହଁ ଏଇଠି ବସିଛି ଆପଣ କେମିତି କଣ।
ଲାଇନି ବେଳକୁ କହିଦେନି ହଁ ମୁଁ ଭଲ ଅଛି ଆପଣ ଭଲ ଅଛନ୍ତି।
ହଁ ଭଲ ଅଛି।
କେମିତି କଣ ଆଜି। ଏଇପା ଯାଉଚୁ ମୁଁ ଗୋଟେ ବିଜନେସ କରିଛି ତ ଏ ସିଏ ଆମର। କୁକୁଡା ବିଜନେସ ଆମର ହେଇଚି ତ ଆମ ବାପା କରୁଛନ୍ତି। ଆଉ ମୁଁ ସେଇଠି ଲୋକ ଗୋଟେ ଆମର ରଖିଛୁ ସେଠି ବୁଝାବୁଝି କରୁଛି ଟିକେ ଯାଉଛି। ତାଙ୍କ କତିକି ସେ ଲୋକଙ୍କ କତିକି ଆଉ।
କଣ କେମିତି ସେ ବ୍ୟବସାୟ କରୁଛନ୍ତି।
ଆମର କଣ କହିଲେ ଆମର ସେ ଯେଉଁ ଗୋଟେ ଲୋନ୍ କଲୁନୁ। ଆମର ଲୋନ୍ ଗୋଟେ କରିକି ଏ ଲୋନ୍ ଗୋଟେ କରିକି ଆମର କୁକୁଡ଼ା ଭାବିଲୁ କି ଆମର ଅଛି ଆମର ଦୋକାନ ଅଛି ନା। ଆଉ ଫାଷ୍ଟ ଲୋନ୍ କଲୁ ଲୋନ୍ କରିକି ଆମ ସେ ପଚାଶ ଟି କୁକୁଡ଼ା ଆଣିଥିଲୁ କୁକୁଡ଼ା ମାନେ ଚିଆଁ ଆଣିଥିଲୁ ହେଲା।
ଆଚ୍ଛା।
ଚିଆଁ ଅଣିଥିଲୁ ଥିଲୁ ସେ ଚିଆଁଙ୍କ ପାଇଁ ଗୋଟେ ଲୋକ ରଖିଥିଲୁ ସେ ଲୋକଟିକି ମାନେ ବୁଝାବୁଝି କରିକି ତାକୁ ଖାଇତେ ଦେବ ତା ଯତ୍ନ ନବ ବୋଲି ଗୋଟେ ଲୋକ ରଖିଥିଲୁ। ଆଉ ଲୋକ ରଖିଥିନୁ ସେ ଯୋଉ ଖାଇତେ ତାକୁ ଦିଏ ଆଉ ତାର ସବୁ ଯତ୍ନ ନିଏ ସେବା କରେ ତ ତାକୁ ରଖିଥିଲୁ ତାପରେ ଉଁ।
ଆଚ୍ଛା ଟିକେ ବ୍ରେକ ଆଛା ଯୋଉ ସେ ଲୋକଟିକି ଯୋଉ ରଖିଛନ୍ତି ସେ ତ ପୁଣି ନଉ ଥିବେନା ଦରମା କିଛି।
ଉଁ ଆଁ ଆଁ କଣ କହିଲେ?
ମୁଁ କହଲି ସେ ଲୋକଟି ଯୋଉ ରଖିଛନ୍ତି ସେ ତ ପୁଣି କିଛି ତ ନେଉଥିବେ ନା ଦରମା।
ହଁ ସେ ନେଉଛନ୍ତି ତାଙ୍କୁ ଦିଆହେଉଛି ଆ ଆଠ ହଜାରେ ଖାଇବାରୁ ମାଗଣା ଆଉ।
ମାସକୁ ନା କଣ ଆଚ୍ଛା?
ଆଉ ତାପରେ ଆମର ସେଇ ମାନେ ଚିଆଁକୁ କଣ କହିଲେ ଚିଆଁକୁ ମାନେ ଏମିତି ରଖିବୁ ବଡ଼ ହେଲା ମାନେ ବିକିବୁ ଆଉ।
ଓ ହୋ ହଁ।
ଆପଣ କଣ କରୁଛନ୍ତି ନା କିଛି କରୁନାହାଁନ୍ତି?
ନା ନା ଆମର ସେମିତି କିଛି ବ୍ୟବସାୟ କିଛି ଭଲ ମନ୍ଦ ସେସବୁ ନାହିଁ।
ଉଁ ହୁଁ ମୋ ବାପାଙ୍କ ଭାଇନା କଣ କରୁଛନ୍ତି?
ହଁ ଏମିତି ଛୋଟ ବିଜନେସ୍।
କଣ ବିଜନେସ୍ କରନ୍ତି?
ଏମିତି ଦୋକାନ ଦେଇଛନ୍ତି ଆଉ। ହୁଁ ଏଇ ଟାଇଲ୍ସ ବଗେରା।
କେତେ ବର୍ଷ ହେଲାଣି ତମେ ଦୋକାନ ଦେଇଛ?
ତଥାପି ପାଞ୍ଚ ଛଅ ବର୍ଷ ହେଇଗଲାଣି ଆଉ।
ଓହୋ। ଆଉ ଦୋକାନ ଭଲ ଚାଲୁଛି ତମର?
ହଁ ହଁ ଭଲ ଚାଲିଛି।
ଓହୋ ଭଲ କଥା ନାଇଁ ମ୍ୟାମ୍ କଣ କହିଲେ? ମାନେ ଯଦି ଏମିତି ଗୋଟେ ଦୋକାନ ପକେଇବ ସେ ଦୋକାନ ଚାଲିଲା ମାନେ ମାନେ ଭଲ ବେପାର ହେବ ହେଲା।
ହୁଁ ହୁଁ ହଁ ଚାଲିଛି ତ।
ହଁ ଆମର ବା ସେଇଆ ମାନେ ଫାଷ୍ଟ କଥା ହେଲା କି ଆମର ସେ ବିଜନେସ କରୁଛୁ ମାନେ ଭଲ ଚାଲୁଛି। ଭାବୁଚିକି ମୁଁ ଆ ପରେ ଆଉ କିଛି ବିଜନେସ୍ କରି ବୋଲି ଭାବୁଛି।
ହୁଁ ଆଉ କଣ ବ୍ୟବସାୟ କରିବାକୁ ଚାହୁଁଛନ୍ତି?
ମୁଁ ଚାହୁଁଛି କି ଆମର କଣ କହିଲେ? ଗୋଟେ ଲେଡିସ କର୍ନର ଖୋଲିବା ପାଇଁ ଚାହୁଁଛି। ହଁ ମୁ ଭାବୁଛି କି ମାନେ ଗୋଟେ ପାର୍ଟନର ମାନେ ଗୋଟେ ସାଙ୍ଗ ଖୋଜୁଛି, ଯେହେତୁ ଏକୁଟିଆ ତ ମାନେ ବାହାର ଇଏରେ ଏକୁଟିଆ ତ କରିବା ମାନେ ସମ୍ଭବ ନୁହଁ, ଆଉ ଭାବୁଛି କି ମୋର ଗୋଟେ ପାର୍ଟନର ଦରକାର ହେଲେ ମୁଁ କରନ୍ତି। ସେଥିପାଇଁ ଆପଣଙ୍କୁ କଲ୍ କରିଥିଲି କି ଆପଣ ଫ୍ରି ଅଛନ୍ତି ନା? ଯଦି ଫ୍ରି ଥିବେ ଆମେ କରିବା ମାନେ ମିଶିକି ଯଦି ଗୋଟେ ମାନେ ଦୋକାନ ଇଏ କରନ୍ତେ ଷ୍ଟେସନାରୀ ଦୋକାନ ତାନେ ଭଲ ହୁଅନ୍ତା।
ହୁଁ ହୁଁ ଦେଖନ୍ତୁ ମୁଁ ଜଣେ ଗୃହିଣୀ ଯେହେତୁ ଗୃହିଣୀ ତ ଘରେ ତ ବହୁତ କାମ ନା ତା ଭିତରେ ଭିତରେ ମୁଁ ଟିକେ ଫାଙ୍କା ସମୟ ଖୋଜିବି ସେ ସବୁ କରିବା ପାଇଁ ଆପଣ ଯେହେତୁ କହିଛନ୍ତି ସେ ବିଷୟରେ ମୁଁ ଭାବିବି କହିବି କରିବି କି ନାହିଁ।
ତ ବି ଭାବୁଥିଲି କି ଆପଣ ତ ମାନେ ଗୋଟେ ମାନେ ବାହା ହେଇଛନ୍ତି ଶାଶୁଘର ଅଛନ୍ତି। କଣ ଆପଣ ସେ ଆଗରୁ ମାନେ ବାହାନ ହେଲା ପୂର୍ବରୁ ଆପଣଙ୍କ ଇଚ୍ଛା ଏବେ ତ ମାନେ ଭାଇନା ରାଜି ହେଉ ଭାଇନାଙ୍କୁ ରାଜି କରିବାକୁ ପଡ଼ିବ ତା ସାଙ୍ଗରେ
ତା ସାଙ୍ଗରେ ଘର ଲୋକ ହୁଁ ଘର ଲୋକଙ୍କୁବି ବୁଝିଆକୁ ପଡିବ, ହଁ ତ ତାପରେ ଆପଣ କହିଛନ୍ତି ମାନେ ମୁଁ ନିଶ୍ଚୟ ଆନ୍ସର ଦେବି।
କହିବେ ସେମିତି କିଛି ନାହିଁ କହିବେ କାହିଁକିନା ଆଜିକାଲି ମାନେ ଝିଅ ଛୁଆ ତ ଘରେ ବସୁନାହାନ୍ତି ବୁ ଝିଅ ଛୁଆ ହଉ ବା ସ୍ତ୍ରୀ ଲୋକ ହଉ। ତ ଆମର କାମ ତ ସମସ୍ତେ ହିଁ କରୁଛନ୍ତି। ତ ନିଜର ଏବେ ହାତ ଗୋଡ ଯେହେତୁ ପାରୁଛି ତ ନିଜେ ନିଜେ କାମ କରିକି ନିଜ ପେଟ ବସିବା ପାଇଁବି
ସମସ୍ତେ ଚାହାନ୍ତି ନିଜ ଗୋଡରେ ନିଜେ ଠିଆ ହେଇକି ଇଏ କରିବେ। ଯେମିତି କିି ଆମକୁ କେହି ଆଙ୍ଗୁଳି ନ ଦେଖାନ୍ତୁ। ଆମେ କାହା ଆଗରେ ଯେମିତି ହାତ ନ ପ ତାଉ। ଠିକ ଅଛି ନା। ତ ସମସ୍ତେ ଚାହାନ୍ତି ତା ପାଇଁ ସମୟ ଟିକେ ଦରକାର। ତାପରେ ଯିଏ ଯାହାକୁ ମାନୁଛି ତାକୁ ବି ଟିକେ ପଚାରିବା ଦରକାର। କାହା ଘରେ କଣ କେମିତି ଅଛି ଆଉ। ସେଇଟା ଦେଖିକି ବୋହୁତ ସମୟ ଦେଖିକି କହିବି ଆଉ।
ଆମେ ଫାଷ୍ଟ ହେଲା ମାନେ ଆପଣ ତ ବାହା ହେଇଛନ୍ତି। ଆପଣ ଏବେ ନିଜ ଇଚ୍ଛାରେ ନାହାନ୍ତି। ଭାଇନାଙ୍କ ଇଚ୍ଛା ଶାଶୁ ଶଶୁରଙ୍କ ଇ ଇଛାରେ ଯାଇକି ମୁଁ ଇଏ କରିବି। ହଁ କହିବେ ଆପଣ।
ହୁଁ
ଆଉ ରଛି ତ ମାନେ ବାହାଘର ସିଜିନ। ଆପଣ ମାନେ ବାହାଘରିଆ ବରଯାତ୍ରୀ ଏବେ କୁଆଡେ ଯାଇଛନ୍ତି ନା ଯାଇନାହାନ୍ତି ଜମା?
ହ ଏବେ ନା ମୋର ବାହାଘର ପରେ ମୋ କୁଆଡେ ବି ଯାଏନା ଆଉ କଣ? ଆଉ କୁଆଡେ ବୁଲାବୁଲି କରିଛନ୍ତି?
କଣ କହିଲେ ଆମର ତ ବାହାଘରିଆ ମାନେ ଜଣଙ୍କର ଅ ଆମ ସାରଙ୍କର ବାହାଘର ତ ମୁଁ ଗୋଟେ ପ୍ରାଇଭେଟ ସ୍କୁଲ ମ୍ୟାମ୍ ରହୁଛି ମାନେ ପଢଉଛି ଛୁଆଙ୍କୁ ହେଲା।
ଆଚ୍ଛା।
ତମ ସାର ବାହା ହେଇ ନଥିଲେ? ଆମ ସାର୍ ବାହା ହେଇ ନଥିଲେ। ଏମିତି ଆମ ସାର୍ ମାନେ ନିଜେ ବି ସାର୍ ନିଜେ ଗୋଟେ ସ୍କୁଲ ଖୋଲିଛନ୍ତି। ସେ ନିଜେ ବି ମାନେ ଚାକିରି କରୁଚ ମାନେ ନିଜେ ବି ଗୋଟେ ସ୍କୁଲରେ ଚାକିରି କରିଛନ୍ତି ଗମେଣ୍ଟ ଚାକିରି ପାଇଛନ୍ତି। ତ ଆମ ସାର୍ ଙ୍କ ଙ୍କର ବାହାଘର। ତ ଆମ ସାର୍ ଙ୍କର ବାହାଘର। ମ୍ୟାମ୍ ଆମର ତ ବୋହୁତ ଖୁସି ମାନେ ଆମର ଯୋଉ ଷ୍ଟାଫ ନଅ ଜଣ ଅଛୁ। ଆମର ସବୁ ଝିଅ ଛୁଆ ମାନେ ସ୍ତ୍ରୀ ଲୋକ ଷ୍ଟାଫ ହେଲା। ଆମେ ଝିଅ ଛୁଆ ତିନି ଜଣ ଅଛୁ ଆଉ ସବୁ ସ୍ତ୍ରୀ ଲୋକ।
ହୁଁ
ମତେ ଟିକେ ଖୁସି ଲାଗୁଛି କି ନାଇଁ ଆମେ ସାରଙ୍କ ବାହାରକୁ ଟିକେ ଯିବୁ ନାଚିବୁ। ମାନେ ବୋହୁତ ଇଛା। ମାନେ ଏତେ ଖୁସି ମୁଁ ତ ବୋହୁତ ଖୁସି। ମୁଁ ଖୁସି ନ କହିଲେ ନ ସରେ। ତ ମତେ ସାର୍ ଦାୟିତ୍ଵ ଦେଇଥିଲେ ଡିଜେ ବୁଝିବା ପାଇଁ। ତ ମୁଁ ଡିଜେ ବୁଝିଲି। ଆଉ ମାନେ କେମିତି କଣ ଡିଜେ ନେଲା ପଇଁଚାଳିଶ ହଜାର ତାକୁ ଡିଜେ ବୁଝିଲି। ଆମର ସାର୍ ଙ୍କର ଛବିଶ ତାରିଖ ବାହାଘର ତ ଆଜି ମୁଁ ସାର୍ ଙ୍କର ଥିଲା ଆମର ଗ୍ରୁପରେ ସାାରେ ତ ଆସିପାରିବେନି ଯେହେତୁ ତାଙ୍କର ବାହାଘର ଆଉ ଅଳ୍ପ ଦିନ ରହିଲା ମାନେ ଦି ଦିନ ରହିଲା। ଆସି ପାରିବେନି ଯେହେତୁ ତାଙ୍କୁ କଣ କଲି ନା, ସେ ଆଜି କଲ୍ କଲେ। କଲ କରିକି ସ୍ପିକ ରେ କଲ୍ ରଖିକି ଆମର ଯେତିକ ଆମ ଷ୍ଟାଫ୍ ମାନେ ଆମ ଷ୍ଟାଫ୍ ସବୁ ଯେତିକ ମାନେ ଗ୍ରୁପ୍ କୁ ଯେ ଯେତିକ ଆମ ସ୍କୁଲରେ ଯେତେ ପଢଉଛୁ ଆମେ, ଆଉ ସବୁ ଯାଇକି ଠିଆ ହେଲୁ ସେଇଠି ସାର୍ କହିଲେ କି ଆଉ ଗାଡି ପଠେଇବି ବାହାଘରେ ସବୁ ବରଯାତ୍ରୀ ଆସିବା ପାଇଁ। ଆଉ ଆମ ସାର ବି ମାନେ ଶାଢୀ ବି ଦଉଛନ୍ତି ଏ ଆମର ସମସ୍ତଙ୍କୁ। ଆମେ ଆକଚୁଆଲି ଆ କଣ କହିଲେ ମ୍ୟାମ ଆମ ଆମ ସ ବାହାରେ ବହୁତ ଭଲ। ମାନେ ଏତେ ମିସିଙ୍ଗ ଯେ ମାନେ ଆମେ ଏ ଆମେ ଭାବୁ କିି ସେ ଆମ ବଡ ଭାଇ ବୋଲି। ଆମେ ସାର୍ ମାନେ ମା ସାର୍ ଭଳିଆ ଭାବୁ ବଡ ଭାଇ ଭଳିଆ ମାନୁ। ତ ଆମକୁ ମାନେ ବହୁତ ଆମକୁ ବହୁତ ଭଲ ଲାଗେ
ଅ ଯାହା ହଉ ସେ ଆପଣ ଉଁ ବଡ ଭାଇ ବୋଲି ଭାବୁଛନ୍ତି ତାଙ୍କୁ। ଏ ସିଏ ବି ସେମିତି ଦେଖୁଛନ୍ତି ଭଲ।
ହଁ ଫାଷ୍ଟରୁ ଥିଲି ମୁଁ ପା ସେଇଆ କହୁଛି ମାନେ ହୁଁ ଯୋଉ ମାନେ ଏତେ ଆମ ସା ମାନେ ଆମ ସାରଙ୍କ ମାନେ ଆମର କିଛି ମାନେ ଆମେ କେବେ ହେଲେ ମା ସାରଙ୍କୁ ଡରୁନେ। ମ ଆକ୍ଚୁଆଲି କଣ କହିଲେ ଉଁ? ମ୍ୟାମ ମୁଁ ମାନେ ଟିକେ ମାନେ କଣ କହିଲେ ମୁଁ ବହୁତ ମିସିଙ୍ଗ ଛୁଆ। ଯୋଉ ଏ ଏତେ ମିଶିଙ୍ଗ ଯେ, ମାନେ କଣ କହିଲେ ମୁଁ ଏ ଏତେ ମିଶିଙ୍ଗ ଯେ ମାନେ ମୁଁ ବହୁତ ଲୋକଙ୍କୁ ବହୁତ ସହଜରେ ବିଶ୍ଵାସ କରିଦିଏ। ଆଉ ମୁଁ ଲୋକଙ୍କୁ ବହୁତ ନିଜର ଭାବେ। ମାନେ ଫାଷ୍ଟ କଥା ହେଲା ମୁଁ ସମସ୍ତଙ୍କୁ ସବୁ କଥା କହିଦିଏ। ସେ ଯାହାବି ହଉ ମାନେ ମୋ ନିଜ ଭିତର କଥା ବି ମୁ କହିଦିଏ। ଆଉ ମାନେ ମତେ ଏତେ ଭଲ ଲାଗେ ଏ ମାନେ ମୁଁ ତ ବହୁତ ମିଶିଯାଏ ଲୋକଙ୍କ ସହିତ ମୋର ସେମିତି କିଛି ନାହିଁ। ସାର୍ ବୋଲି ମୁଁ ସାରଙ୍କ ସହିତ ସବୁ କଥା ସେମାନେ ମିଶେଇ ଦିଏ। ସବୁ କଥା କହିଦିଏ। ଏମିତିକା ମୋ ଅ ଜୀବନରେ ଯାହା ବି ଘଟିଛି ସେଇଟା ବି ମୁଁ ସାରଙ୍କୁ କହିଦିଏ। ବହୁତ ଭଲ ଲାଗେ। ଆମ ସାର୍ ମାନେ ସବୁ ଅସୁବି ବିଧାରେ ଆମ ସାରଙ୍କୁ ଫୋନ୍ କଲେ ଆମ ସାର୍ ମାନେ ପଇସା ପତ୍ର ଆମର ଯଦି ଦରକାର ତାହେଲେ ଏମାନେ ପଇସା ପତ୍ର ବି ଦିଅନ୍ତି। ଭଲ ଲାଗେ। ମାନେ ମତେ ତ ଲାଗେ କି, ମାନେ ଦେଖନ୍ତୁ ଆଜି କାଲି ଯୋଉଠି ଆମେ ରହିବା ସବୁ ମାଲିକ, ମାନେ ଯୋଉ ମାଲିକରେ ଆମେ କାମ କରିବା ସେ ଆମ ଉପରେ ସେମାନେ ଯେହେତୁ ସେ ଆମକୁ ମାନେ ଧମକୁଅନ୍ତି, ଗାଳି ଦିଅନ୍ତି କେତେ ନାହାନ୍ତି ମାଲିକ ଏମିତି।
ହଁ-ହଁ ବହୁତ ଲୋକ ଅଛନ୍ତି ଟିକେ ଚିଡ଼ଚିଡ଼ା ସ୍ୱଭାବର।
ହଁ ମାନେ ଏମିତି ବି କଥା କୁହନ୍ତି ନାଇଁ ଭାଇ ଆମର ଚାକିରୀ ଦରକାର ନାଇଁ। ଆମେ ପଛେ ଖାଇବୁନି, କିନ୍ତୁ ଆମେ ଚାକିରି ଛାଡିଦେଇକି ପଳେଇବୁ।
ଛାଡିକି ପଳାନ୍ତି। ହଁ ଏମିତି ଅଛି ବହୁତ ଚି ଚିଡ଼ଚ଼ିଡ଼ା ହୁଅନ୍ତି। କାମ ପଛେ କମ, ଥିବ ତାଙ୍କର ଚିଡ଼ଚିାଡ଼ାପଣ ଟା ଅଧିକା ଥିବ। ହୁଁ -ହୁଁ, ହଁ।
ତାପରେ କଣ କହିଲେ ନା ଆମର ସେ ସାର କିନ୍ତୁ ଆମର ବହୁତ ଭଲ। ସେମିତି କିଛି ଚ଼ିଡ଼ଚିଡ଼ା ନାହିଁ। ଯାହା କହିବାର ଅଛି ଫୋନରେ କହିବେ। ମୋର ଫାଷ୍ଟ କଥା ମୁଁ ମାନେ ଛୁଆଙ୍କୁ ମୁଁ ନିଜ ଛୁଆ ଭଳିଆ ଭାବିକି ସବୁ ସେବା କରିବାକୁ ଚାହେଁ। ମତେ ବହୁତ ଭ ଲାଗେ ଛୁଆଙ୍କ ସହିତ ମାନେ ମିଶିବା ପାଇଁ। ଛୁଆଙ୍କୁ ଖୋଇଦେବା ପାଇଁ ବହୁତ ଭଲ ଲାଗେ। ସେଥିପାଇଁ ଆମ ସାର ମାନେ ମୁଁ ମତେ ଆମ ସାର୍ ବହୁତ ମାନେ ଉଁ ଏଇଥିପାଇଁ ପସନ୍ଦ କରନ୍ତି କି ମୋର ଅ ମାନେ ମୋର ଯୋଉଟା କହିବାର ଥିବ ମୁଁ ମୁହଁରେ ହିଁ କହିଦିଏ। ସେ ଯାହା ବିି ହଉ। ମୋର ଦରକାର ଯଦି ମୁଁ ସାମ ସମସ୍ତଙ୍କ ଆଗରେ କହିବି। ମୋର ମାନେ ଭିତରେ ଲୁଚା ଲୁଚି କଥା କିଛି ନାହିଁ। ମୁଁ ପୁରା ମାନେ ଉପ କରି ହିଁ କହିବି କି ସାର୍ ମୋର ଏଇଟା ସାର୍ ଏଇଟା ମତେ ଦରକାର ସାର୍ ଏଇଠି ଇଏ ଆଜି କଲାନି ଆଜି ଏମିତି ହେଲା ଏଇ ଛୁଆଟା ସାଙ୍ଗରେ ସବୁ କଥା ତ ମ ମତେ ବି ମୁଁ ବି ଭାବିକି ନାଇଁ ଆମ ସାର୍ଙ୍କ ଭଳିଆ ସମସ୍ତଙ୍କୁ ସେମିତି ସାର୍ ମିଳନ୍ତୁ ଯେମିତି କିି ମାନେ ସମସ୍ତ ତୁ କାମ କରିବା ପାଇଁ ମାନେ ମାନେ ଦେଖନ୍ତୁ ମ୍ୟାସ୍ ମାନେ ଫାଷ୍ଟ କଥା ଆମ ସାର୍ ଭାବନ୍ତି ନାଇକି ମାନେ ସିଏ ଆମଠୁ ଇଏସ ସେ ମୋ ଅଣ୍ଡରରେ କାମ କରୁଛନ୍ତି ତ ତାଙ୍କେ ମାନେ ତାଙ୍କୁ ଆମେ ଛୋଟ ଦେଖ୍ ଛୁଆ ଏମିତି ବହୁତ ଭାବନ୍ତିନି ମାନେ କେତେ ମାଲିକ ତ ଅଛନ୍ତି ସେ ବହୁତ ଛୋଟ ଭାବନ୍ତି ହଁ ମାନ ଯ ବୋଉ ଛୋଟ ଭାବିକି ମାନେ କେମିତି କହିଲେ ତାଙ୍କର କେମିତି କଥାବାର୍ତ୍ତା କହିଲେ ଆଉ ମୁଁ ତ ଆମ ସାର୍ଙ୍କ କାମ କରି ମତେ ବହୁତ ଭଲ ଲାଗୁଛି ଆଉ କଣ କରିବା ହଉ ତାହେଲେ ମ୍ୟାମ୍ ଆପଣ ଜଣେଇବେ ମୁଁ ତାହେଲେ ରଖ ଖୁଛି ଟିକେ ପ ବ୍ୟସ୍ତ ଅଛି ତ ହଉ
ହଁ